ଓ।
ହଁ କୁହ।
ଉଁ ହୁଁ ଆଉ କଣ ସବୁ ଖବର ଚାଲିଛି ତମ ସେପଟେ। ଆ ଛୁ।
ହଁ ଖବର ଆଉ କଣ ଚାଲିବ, ଖବର ବଡ ଜବର ଆଉ।
ଖବର ବଡ ଜବର ଚାଲିଚି। ତାଲେ ଆଉ।
ହଁ।
ଉୁଁ ହୁଁ ହୁଁ ଆ କି ମଶା ମଶା ହେଇଗଲେଇ ଚାରିଆଡେ।
ଏ ବର୍ଷା ହେଲା ବା ଏଥର ଚାଲିବେ ମଶା।
ମଶା ଆଉ ପୋକ।
ହଁ ଝରି ପୋକ।
ଝରି ପୋକ, ଦେଖିଛ ନା ମ ଯୋଉ ଏଥିରେ ଆସି ଆସୁ ଥିଲା ଗୋଟେ ନ୍ୟୁଜ ରେ ଝରି ପୋକ କୁ ଗୋଟେ କୋଉ ପଟେ ଖାଆନ୍ତିନି।
ହଁ ହଁ ସେମାନେ ଖାଆନ୍ତି, ସମ୍ବଲପୁର ସାଇଟ୍ ରେ ବା ଖାଆନ୍ତି। ସ ହଁ ସମ୍ବଲପୁର ସାଇଡ ରେ ସେମାନେ ତାକୁ ମୁଡିରେ ମାନେ ଯ ଆଣିବେ ତାକୁ ହଁ ଆଦିବାସୀ ନହେଲେ ବି ସମ୍ବଲପୁର ଲୋକମାନେ ବି ଖାଆନ୍ତି।
ଏ ଭାଇ ସେ ଆଉ କ ମୁଢିରେ ଭାଜିକିନା ତାକୁ କଣ ଖାଉଛନ୍ତି। ଦେଖିଛି ମୁଁ ନ୍ଵିଜ କିନ୍ତୁ ଦେ ଦେଖିନି ପ୍ରପର ଜାଗା କୋଉଠି ବୋଲି ଆଉ ଶୁଣନି।
ଦେଖ ଆମେ ଯାହାକୁ ଘୃଣା କରୁ ମାନେ ଆମେ ଯାହାକୁ ଇଏ ବାରୁଛନ୍ତି ଘୃଣା କରୁଛନ୍ତି ସେମାନେ ତାକୁ ଖାଉଚନ୍ତି। ତାହାର ଖାଦ୍ୟ ସେଏ।
ହଁ ତାଙ୍କର ସେ ଗୋଟେ ସ୍ନାକ୍ସ ବା ସନ୍ଧ୍ୟାବେେଳେ ହଉ କି ଇଏ ହଉ। ତାଙ୍କ ସେ ଗଟା ସ୍ନାକ୍ସ ଯେମିତି ଆମର ମିଶ୍ଚର
ହଁ ହଁ। ହଁ ସେ ନାଇଁ ସେଇ କଥା ଆମେ ଯାହାକୁ ଖାଉନାହାନ୍ତି କିଛି ଲୋକ ଖାଉଚନ୍ତି। କି କାହାକୁ ଖାଦ୍ୟ ରୂପରେ ଗ୍ରହଣ କରୁଚି, ସେଇଟା ସ ମାନେ ଭଗବାନ ହିଁ ସବୁ ସୃ ଚି କରିଚନ୍ତି କଣ କରାଯିବ।
ବରହ୍ମପୁର ଆଉ ତେଲେଙ୍ଗାନା ଯୋଉ ବର୍ଡରଟା ରହୁଚି ଆମର।
ନ ହଁ ହଁ।
ସେ ସାଇଡ ର ଲୋକମାନେ ଅସରପାର ଆଚାର ଟା ଖାଆନ୍ତି।
ଓ ହୋ ସିଏ ହେଲା ଯୋଉ ଆମର ରହୁଛି, ବରହ୍ମ୍ ପୁର ଏଇ ଭିତରେ ଫୁଲବାଣୀ ନା କଣ ଗୋଟେ ରହୁନି। ତା ମଝିରେ ଗଞ୍ଜାମ ଗଜପତି ସେଇ ଲାଷ୍ଟ ତ ପୁରା ସେଇ ଆଉ। ହଁ ହଁ ହଁ ହଁ।
ସେଇ ପଟ ଲାଇନ ର ଲୋକମାନେ ଅ ମାନେ ଅସରପାର ଆଚାର ତରଙ୍କର ହଉଛି ମାନେ କରିକି ଆଣନ୍ତି।
ଓହୋ ହଁ ସେମାନେ ଦେଖ ସେ କାହା ମାନେ ସେ ତାକୁ ଖାଉଛନ୍ତି ନା ତାଙ୍କୁ କେମିତି ସେ ଲାଗୁଥିବ
ସିଏ ତାକୁ ଖାଆନ୍ତି। ତାଙ୍କର ଆଚାର ବ୍ରହ୍ମପୁର ଆଚାର ଫେମସ ମୁଁ ଭାବିଲି ବ୍ରହ୍ମପୁର ଆଚାର ଫେମସ୍ ମାନେ ପବନଙ୍କର ଭଲ ଭଲ ସବୁ ଆଚାର ହେଇ
ହଁ ହଁ ମୁଁ ବି ତ ସେଆ ଜାଣିଛି ବ୍ରହ୍ମପୁରର ଆଚାର ଫେମସ୍ ମୁଁ ଭାବେ କିି ଏଇ ଯୋଉ ଆଙ୍କର। ଆମ ସହିତ ବ୍ରହ୍ମପୁର ପିଲା ଏଗଜାମ୍ ଦବାକୁ ଯାଆନ୍ତି ଆମେ ତାଙ୍କୁ କହୁ କି ତମର ଆଚାର ଫେମସ୍। ଆଣିବା ସେ ଯଦି ଆଣିଥାନ୍ତେ ଆମେ ଖାଇ ଦେଇଥାନ୍ତୁ।
ନାଇଁ ସବୁ ଆଚର ନୁହଁ ତାଙ୍କର ଆମ୍ବ ଆଚାର ରେ ବି କରନ୍ତି ଆମ୍ବ ହୋଉ ଲେମ୍ବୁ ହଉ ତେନ୍ତୁଳି ହଉ ସେ ଆଚାର ବି କରନ୍ତି ପୋଇ ଆଚାର କରନ୍ତି। ଆଉ ଏଇଟା ହଉଚି
ହଁ ଏଇଟା ହଉଛି କଣ କହିଲ ସେମାନେ ଗୋଟେ କରନ୍ତି ମାନେ ତାଙ୍କର ଗୋଟେ କି ଫଳ ଟାଏ ଅଛି ଦେଖିଚ ଅଁଳା ଟାଇପ୍ ଗୋଟେ କି ଫଳଟାଏ ଅଛି।
ହଁ ହଁ ହଁ।
ସେମାନେ ସେଇ ଫଳକୁ ଅ ମନେକର ସେ ଫଳଟାକୁ ଆଗ ଫାଷ୍ଟ ସିଝେଇ ଦେଇକି ସେ ବୋଟଲ ରେ କିଛି ଦିନ ରଖିବେ ରଖି ସାଇଲା ପରେ ଆଉ ଯୋଉ ଅସରପାର ତା ଡେଣା ଟାକୁ କାଢିଦେବେ ତା ଯୋଉ ଡେଣା ଟାକୁ କାଢିଦେବେ ତାର ତା ଯୋଉ ଆଉ ଯୋଉ ପାର୍ଟ ରହିଲା ସେଇ ପାର୍ଟ ଟାକୁ କରନ୍ତି। ତା ଦେହରେ ପକାନ୍ତି ମାନେ ଅଳ୍ପ। ମାନେ ଯଦି ଗୋଟେ ଡବାରେ ମିନିମମ କୋଡିଏଟା ଖଣ୍ଡେ ଅସରପା ରହିବେ।
ବାବାରେ ସେ ତ ଶିଖିଛନ୍ତି ପ୍ଲସ ଖାଉ ଚନ୍ତି।
ହୁଁ ତାଙ୍କର ଖାଆନ୍ତି। ତାଙ୍କୁ କଚ ଭଲ ଲାଗେ।
ସମସ୍ତଙ୍କ ଖାଇବା ସମସ୍ତଙ୍କୁ ପସନ୍ଦ ମୁଁ ଭାବ ବେ ଆମ ଆମ ଏପଟ ର ଖାଇବା ହିଁ ସବୁଠୁ ବେଷ୍ଟ ବୋଧେ।
ହୁଁ ମୁଁ ବି ସେୟଆ ଭାବୁଛିି ମାନେ ଆମେ ଭାବୁଛୁ ବୋଲି ନା ସେଇଟା ତାଙ୍କ ଡିଶି ଟା।
ହଁ ସେଇଟା ତାଙ୍କ ଡିସ୍ ତାଙ୍କୁ ପସନ୍ଦ କିନ୍ତୁ ଆମେ ସବୁ ଜିନିଷ ସ ମୁଁ ଏରିଆ ର ଖାଇବା ଦେଖିଲା ଭିତରେ ଆମକୁ ମତେ ଲାଗେ ଆମକୁ ବି ଲାଗୁଚି ଆମ ଖାଇବା ଟା ଭଲ। ଆମ ଖାଇବା ଟା ବେଶି ଫେମସ୍ ଭାତ ଡାଲି ଆଳୁ ସନ୍ତୁଳା।
ସେଇ ସେଇ ସେଇ ତ ଆମର ଟପ୍ ଆଉ ଦରକାର ନାହିଁ କିଛି ଲାଇଫ ରେ।
କଥା ତ ସେଇୟା ସେଇତକ ହେଇଗଲେ କାମ ସରିଲା ଆଉ ଯୁଆଡେ ବି ଯାଅ ଖାଇବା ଟା ଟେଷ୍ଟ ହିଁ ନୁହଁ।
ହୁଁ।
ଓଡିଶା ଛାଡିଲା ମାନେ ଓଡିଶା ଖାଇବା ସରିଲା।
ସରିଲା ତମେ ଓଡିଶାର ଯୋଉ ଓଡିଶାର ଖାଇବାଡା ଆଉ କୋଉଠି ମିଳିବନି।
ନା ନା ନା କୋଉଠି ବି ନୁଏ ଲେଖିଥିବେ ବାହାର ଷ୍ଟେଟ୍ ପ୍ରାୟ ପ୍ରାୟ ପ୍ରାୟ ମାନେ ଆମ ଓଡିଶା ଖାଇବା ବନେଇ ହଉଛି ବୋଲି କିନ୍ତୁ ଖାଇବା ହିଁ ଲାଗେନି ହଁ।
ମୁଁ ମାନେ ହାଇଦ୍ରାବାଦ ରେ ରହିଥିଲି ଗୋଟେ ବର୍ଷ ରହିଥିଲି ହାଇଦ୍ରାବାଦ ରେ। ସେଇଠି ହାରି ମୁଁ ସେଇ ଅସରପା ଆଚର ଆମର ସେଇ ରୁମମେଟ ଯିଏ ତା ଭିତୁରୁ ଜଣେ ବରହ୍ମପୁର ଝିଅ ଥିଲେ। ଆଉ ମାନେ ମୁଁ ଆମର ହେପଟର ଜଗସିଂହପୁର ହେଲା ବେଳୁକୁ ସିଏ ସବୁ ଏମିତି ଅଲଗା ସବୁ ଡିଷ୍ଟ୍ରିକଟର ସବୁ ପିଲା ଯାଇଥିଲେ।
ହଁ ହଁ ବୋହୁତ ପିଲା ଯାଉଥିବେ।
ହଁ ଆମେ ଯୋଉ ରୁମମେଟ ଥିଲୁ ସୀଏ କଅ କରିଚନ୍ତି ନା ମାନେ ସିଏ ଘରୁକୁ ଯାଇଛି ଘରୁ ଆଇଲା ବେଳକୁ ତିନି ଡବା ଆଚାର ଆଣିକି ଆଇଛି। ତିନିଟା ଡବା ଗୋଟେ ଡବାରେ ପୋଇ ଆଚାର ଅଛି। ଆଉ ଗୋଟେରେ ମିକ୍ସ ମାନେ ତେନ୍ତୁଳି ଆଉ ଆମ୍ବ ଆଚାର ମିକ୍ସ ହେଇକି ଅଛି।
ହୁଁ ହୁଁ ହୁଁ।
ଆଉ ଗୋଟେ ଏଇ ଆଚରଟା ଏଇ ଏଇ ଆଚା ର ଟା ପୁରା ରେଡ୍ ରେଡ୍ କଲର୍ ର ପୁରା ପୁରା ୟମ୍ମି ଦେଖାହଉଛି ମାନେ ଯୋଉଥିରେ କି ଯୋଉ ଅସରପା ଚି ଆଣିକି ହେଲା ମୁ କହିଲିି ଆଉ ଛି ଇଏ ହଉଛି ତୁ ଆଚାର ଆଣିଚୁ ନା ହଁ। ନା ହଉ ଦେଖିଲୁ ପା ଆଚାର ମତେ କାଇଁ ଏଇ ଡବା ଟା ଫାଷ୍ଟ ଖୋଲେଇ ଦେଖିଥିବ ଯୋଉଟା ତମକୁ ବେଶୀ ସୁନ୍ଦର ଦେଖାଯିବ ତମେ ତାକୁ ଫାଷ୍ଟ୍
ଆ ହାଁ ହଁ।
ତ ମୁଁ ଖୋଲିଲାଳୁ ମୁଁ କଲି ମୁଁ କଲି ଏ ଆଚର ଟା କଣ ଏମିତିଆ ଆଧାରେ କଂ ଆ ମୁଁ ଭାବିଲି କ ବୋଧେ ପୋକଟା ପଡିଯାଇଚି ବୋଧେ ଛି ଆଉ ତାଦେରେ ବୋଧେ ମାନେ ଦିଚାଟା ଖଣ୍ଡେ ସେ କଂ ଅସରପା ରଖିଛନ୍ତି।
ହଁ।
ମୁଁ କହିଲି ଆରେ ତୁ ଆଚାର କରୁଛୁ ଏଇ ଆଚାର ଭିତରେ ପୋକ ନା ପୋକ କଣ ଯେ ନା ଏଇ ଆଚାର ମୁଁ କଲି ହଁ ଆଭି ପୋକ ପଡିଚି ସେ ମାନିଲାନି ମୁଁ କଲି ହଁବେ ୟା ଦେରେ ପୋକ ପଡିଚି କି? ନାଇଁ ରେ ନାଇଁ ପୋକ ନୁହଁ ଆମର ସେଇଟା ତାର ସ୍ଵାଦ ଆସିବା ପାଇଁ ତା ଦେହରେ ଅସର୍ପା ଦିଆଯି ଯଉ ମୁଁ କହିଲି କଣ ସ୍ଵାଦ ଆସିବା ପାଇଁ ଅସରପା କଉ ଆଚାର ଦିଆହଏ। ନା ହଁ ବି ତୁ ଖା ବଢିଆ ଲାଗିବ ମୁ କି ଜମା ନା ହଁ ଇରେ ସିଏ ଆମରି ଆଖି ଆଗରେ ଭା
ତମ୍ ଟେଷ୍ଟ କରିନ।
ମାନେ ଇଏ କରିରି ଖାଇଲା। ହଁ ଭାତରେ । ଆଜ୍ଞା? ଆମେ ଛିଃ ଛିଃ ଛିଃ ଛିଃ ତାକୁ କିଏ ଛିଃ ତାକୁ କିଏ ଟେଷ୍ଟ କରିବ।
ବାନ୍ତି ପଛେ କର ଟିକେ ଟେଷ୍ଟ କରିଥାନ୍ତ। କେମିତି ଲାଗୁଛି?
ମୁଁ ଖା ।
ଏ ଭାଇ ରେ କଣ କହିବ ମାନେ ମୁଁ ଜାଣିନି। ମୁଁ ଜାଣିଛି ଖାଆନ୍ତି କୋଉ ଆଡ଼େ କଣ କିଛି ଅସରପା ଆଚାର ବି
ଆଉ ରେଷ୍ଟ ବଢେଇବା ପାଇଁ। ମାନେ ତାଙ୍କର ପୁରା ସେ
ଏଇ ଯୋଉ କଣ କହ ମୁଁ ଭୁଲିଗଲି ଗୋଟେ କିଏ ପୋକ ଖାଆନ୍ତିନି କି? କଣ ଭୁଲିଗଲି, କଣ ଗୋଟେ ଖାଆନ୍ତି। ଆମ ଆଡେ ଏପଟେ ଖାଆନ୍ତି ମୋର ମନ ନାହିଁ। ସେ କେମିତି ପୁଣି ଖାଉଛନ୍ତି ନା ନାଇଁ? ଯାହାର ହଉଛି ସେ ବାଧ୍ୟ ରେ ଖାଉଛି ଆଉ। ମୁଁ ଭୁଲି ଯାଇଛି ରୁହ କହୁଛି। କହିବି, କିନ୍ତୁ ମୁଁ ଜାଣିଛି ଖାଆନ୍ତି। ତା ଦେହରେ ନା ଇଏ ପକେଇକି ଏଇ ଯୋଉ ଖଟା ହେରିକା କି କିଛି ଇଏ ଲଗେଇକି ଖାଇ ପାରନ୍ତିନି ବୋଲି ଖାଇ ଦିଅନ୍ତି। ସେ ଖାଆନ୍ତି ଲଗେଇକି ଯୋଉ ଶ୍ୱାସ ହେଲେ। ଶ୍ଵାସ ହେଲେ ତ ପାରା ଖାଆନ୍ତି। ତାପରେ ଯୋଉ ଗୋଟେ କି ପୋକନ ଭୁଲି ଯାଉଛି। ହେଲା ବଢି ମୁଁ କେମିତି ଭାବେ, ଆମ ଏପଟେ ପୁଣି ଖାଇ ଦଉଛନ୍ତି ନା ନାଇଁ। ଯାହାର ଶ୍ଵାସ ହଉଛି। ସେ ଆଉ କଣ କରାଯିବ ତାଙ୍କର ବି ଆଦତ ସେମାନେ ଖ ଖାଇଲଣି ଖାଉଛନ୍ତି ଆଉ କଣ। ସେ ପୋକକୁ ଖାଇଦେଲା ନା।
ହୁଁ, ସେ ସେୟା କହୁଛି ପା। କହୁଛି ନାଇଁ ନାଇଁ, ସେ କହୁଛି ଆମ ସିଏ କହୁଛି ଆମର ସବୁ ମାନେ ଆମେ ଅଧିକା ପକା ହଏନି ଆମର ଚାରିଟି ପାଞ୍ଚଟା ପଡେ, କେବଳ ସ୍ଵାଦ। ମୁଁ କହିଲି ସ୍ଵାଦ ମାନେ ଅସରପାର ଗୋଟେ କି ସ୍ଵାଦ ଆସିବ? ସେ ଗୋଟେ ପୋକ ତା ଥିରୁ ଆମେ ସ୍ଵାଦ କଣ ପାଇବା? ନା ହଁ, ସେ କହୁଛି ତମେ ତ ଟେଷ୍ଟ କରିନ, ତମେ ଜାଣିବ କେମିତି? ତମ ଟେଷ୍ଟ କର ଜାଣିବ ସ୍ଵାଦ ଅଛି ଅଛି କି ନାଇଁ। ମୁଁ କହିଲି ଥାଉ ମୋର ଦରକାର ନାହିଁ ସ୍ଵାଦ ଜାଣିବା।
ପୋକ ର କି ସ୍ଵାଦ?
ମୋର ସ୍ଵାଦ ଜାଣିବା ଦରକାର ନାହିଁ। ଦୂରୁ ଜୁହାର ହଁ।
ହଁ, ତା ସିଏ ଖାଇଥିବ, ତମେ ଦେଖିଥିବ, ତମକୁ ଦୁଇ ଦିନ ଯାଏ ଖାଇବାକୁ ଇଚ୍ଛା ହେଇନଥିବ।
ମୁଁ ଆଉ ତାଙ୍କର କୌଣସି ଆଚାର ଛୁଆକୁ ବି ଡରିଲି। ମୁଁ କହିଲି କାଳେ ଆଇ ଇଏ କହୁ ଥିଲେ ଯେମିତି ସ୍ଵାଦ ଆସବା ପାଇଁ ଆଥରେ କାଇଁ ନ ପକେଇ ଥିବେ?
ଏଥେରେ ଅସରପା ପଡିଛି, ସେଥିରେ ଆଉ କଣ ପଡିଥିବ।
ହଁ, ଆଉ କୋଉ କାଇଁ କଣ ଜୀବଜନ୍ତୁ ପକେଇକି ଆଣିଥିବେ। ହୁଁ ଅଜିିବ ଅଜିବ୍ ପ୍ରକାର ଖାଇବା। ।
ହଁ, ମା ମାନେ ତମେ ସାଡୁ ସାଡୁ ସବୁ ଅଜବ ଖାଇବା। ଆମ ଏପଟ ଲାଇନ ଯାହା ଚଳିବ। ସେପଟ
ହୁଁ। କୁହନା ଆମେ ଥରେ ବୁଲିବାକୁ ଯାଇଥିଲୁ ତାର ଟିକେ ଅଛି ସବୁ ହୋଟେଲ ରେ ଅଛି।
ହଁ-ହଁ-ହଁ-ହଁ କୁହ କୁହ କୁହ।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
ହାଲୋ।
ବୁଲିବାକୁ ଯାଇଥିଲି ଯୋଉ ଗୋଟେ ଯେମିତି ହୋଟେଲ ହଟେଲେ ହଁ ହାଲୋ‌‌।
ହଁ।
ସୁଜି ହ୍ୟାଲୋ।
ହଁ ହଁ କୁହ।
ଆମେ କହିଲୁ ଆମେ ଯୋଉଠୁ ବୁଲିବାକୁ ଯାଇଥିଲୁ ହୋ ହୋଟେଲରେ ଯାଇଥିଲୁ ଗୋଟେ ବୁଲିବାପାଇଁ ତାପରେ ହୋଉଚି ସେଠି ମାନେ ଅ ସାଲାଡ ଗୋଟେ ଅଛି ତା ଦେହରେ ବନେ ତାକୁ କୁହନ୍ତି କଣ ରାବିଟକ୍ସ ତା ସାଲାର ନାଁ ହୋଉଚି ରାବିଟ ମାନେ ଅକ୍ଟୋବର
ହୁଁ ହୁଁ।
ସାଉରେ ରାବିଟର ମାନେ ମାଦାମିକ୍ସ ହେଇକି ଗୋଟେ ସାଲହେଲା ଇଏ କହିଲେ ମୁଁ ଭାବି ଗୋଟେ ଭଲ ସା ସାଲାଟା ହେଇଥିବ ଆଉ ଆମେ ତାକୁ ଅର୍ଡର କଲା ବେଳକୁ ମାନେ ଅ ଅକ୍ଟୋପସ ର ଆ ତା ଲାଞ୍ଜଗୁଡା ତା ତା ଗୋଡ ଗୁୁରାକ ତିନି ଚାରିଟା ଆଇଲା ମୁଁ କହିଲି ଇଏ କଣ ଇଏ କଣ ସାଲାଟ ତାପରେ ହୋଉଛିନା ଉଁ ନାଁ ହଁ। ଆଉ ରାବିଟକ୍ସ ମାନେ କଣ କି ରାବିଟ ଯୁକ୍ତ ଅକ୍ଟୋପସ ରାବିଟକ୍ସ।
ଏ ଭଗବାନ।
ପୁଣି ତାର ଦାମ୍ ଲେଖା ହେଇଛି। ତିନିଶହ ସାଡେ ତିନିଶହ ଟଙ୍କା ମୁଁ କହିଲି ଦବା ଦରକାର ନାହିଁ। ଆମର ସେଇ ସାଲାଡ ଏତିକ ପାଇଁ ମୁଁ ତାକୁ ସେଇଆକୁ ଖାଇବ କିଏ ସେ। ଦରକାର ନାହିଁ ଆମେଆକୁ ଆଉ କ୍ୟାନସେଲ୍ କର ଆମର ତାକୁ ଖାଇବା ଦରକାର ନାହିଁ।
ମାନେ ତମେ ବାହାରକୁ ଗଲେ ଆଗ ଇଂଲିଶ ୱାର୍ଡ କମ୍ବାଇନ ତାକୁ ଯାଇକି ବୁଝି ସାରିବ। ଗୁଗୁଲ୍ ରେ ସର୍ଚ୍ଚ କରିବ କ୍ଷମା ମାଗିବ ନା।
ହଁ ସତକଥା ମୁଁ ଭାବିଲି ବୋଧେ ରା ସେଇଆ ତ ରାବିଟକ୍ସ ମାନେ ମୁଁ ଭାଲି ଗୋଟେ ଯୋଉ ସାଲାଟ ଅଛି ତା ନାଁ ଟା ବୋଧେ ରାବିଟକ୍ସ।
ହଁ ଆମେ ନର୍ମାଲ ଭାବିବାନା। ଆମେ ନର୍ମାଲ ଯାହା ଲେଖା ହେଇଥିବ ମେନୁରେ ଆମେ କଣ ଭାବିବା ଆମେ ଭାବିବା ଗୋଟେ କଣ ଏମିତି କମ୍ବାଇନ ଲେ ଖାଇଛି ଏଇ ଜିନିଷ ଇଏ ବୋଲି ଆମେ ଭାବି ଗୋଟେ ସାଲାଟ ନାଗୋଟେ ଦେଇଛନ୍ତି ଷ୍ଟାଇଲିଶରେ।
ହୁଁ ଯିଏ କହିଲେ କହିଲ ଯାହା ମଗେଇବ ଆଜି ଖାଇଦବା ମାନେ ସେମିତି ଅଛି ତାଙ୍କର ମାନେ ତମେ ଆମେ ଆଠ ନଅଜଣ ଯିବୁ ଆଠ ଜଣବି ତମେ ସେଇ ଟାଇମିଙ୍ଗି ରେ ମାନେ ତିନି ଚାରି ଘଣ୍ଟାରେ ତମେ ଯାହା ଖାଇପାରିବ ତମେ ଯାହା ଅର୍ଡର କରିବ ସେ ତମକୁ ଦେବେ
ହଁ।
ମୁଁ କହିଲି ଯାହାହଉ ଦେଖିଆ ନୂଆ ନୂଆ ଜିନିଷ ଖାଇଛି ନୂଆ ବୋଲି ଏଇ ଛି। ହୁଁ।
ସେଇଆ କଥା ବାହାରକୁ ଗଲେ ଦେଖି ଚାହିଁକି ଖାଇବାର ଅଛିନା
ଖାଇବା ହଁ ହଁ ତମେ କେବେ ଏମତି ଅନୁଭବ କରିଛ ବା ପୁଡ଼ି ଖାଇବା।
ମୁଁ ବାହାରକୁ ଗଲେହିଁ ଖାଏନି ସ ମୋ କଥା କହୁଛି ମୁଁ ବାହାରକୁ ଗଲେ ହିଁ ଖାଏନି ସୁଵିଲା।
ହଁ କାହିଁ ଖାଉନି।
ଭଲ ଲାଗେନି କୋଉଠି ହିଁ ଖାଇବା ପାଇଁ ମୁଁ ଖାଇବାକୁ ହିଁ ପସନ୍ଦ କରେ। ନା ମୁଁ କୁଆଡେ ତ ଯାଇନି ଯାହାବି ଯାଇଛି ଦି ଚାରି ଥର ଖଣ୍ଡେ।
ହୁଁ ମୁଁ କହିଲି ତମକୁ କୋଉ ଦିନ ମୁଁ ଏମିତି ଡାକିନିଏ ତମକୁ କହୁନାହାନ୍ତି ଡାକିକି ତାଙ୍କୁ ଦିଆ ହବ।
ସତକଥା କହିବି, ମତେ ନା ମାନେ ତମେ ଭାବିବ! ଇଚ୍ଛା କରୁଛୁ, ମୁଁ ପସନ୍ଦ କରେନି। କଣ କହିଲେ, ଏଇ ଯୋଉ ଫାଷ୍ଟ ହୁଡୁ, ତା'ପରେ ଯୋଉ ଆମର ହୁଏ କଣ ଅଚି? ଚିଲି ର ସବୁ ଜିନିଷ ଯୋଉ, ଚିଲି ଜିନିଷ ମୁଁ ସେ ସବୁ ଖାଏନି। ମତ୍ ବାହାର ଜିନିଷ ପସ ନା, ନା, ନା, କିଛି ସେ ସବୁ ଖାଏନି ମୁଁ। ଆଉ ଯୋଉ ଇଏ ଖାଉଛନ୍ତି ସବୁ ଥିରେ ସସ୍ କି ଯୋଉ, ବ୍ରେଡ୍ ଜାମ୍ ହଉ କି, ଯୋଉ ସସ୍ ଫସ୍ ଖାଉଛନ୍ତି, ଟମାଟୋ ସସ୍, ଚିଲି ସସ୍ ସେଇ ଯଉ ସବୁ ସୋୟା ସସ୍।
ହଁ
ମୋର ମୁଁ ଟୋଟାଲି ସେଗୁରାକ ଛୁଏଁ ହିଁ ନାହିଁ, ସେଗୁରାକ ମୋ ପାଗରେ ପଶେନି। ମତେ ଘରେ ସମସ୍ତେ କୁହନ୍ତି। ବାହାରକୁ ବାହାରକୁ ଗଲେ, ଲୋକ କହିବେ କିଛି ଖାଇବା ଶିଖିନି। ମୁଁ କହିଲି ଲୋକ୍ ଲୋକ ଯାହା କୁହନ୍ତୁ, ମୋର କଣ ଅଛି? ମୁଁ ତ ଖାଇବିନି ମାନେ ଖାଇବିନି।
ହଁ।
ମୁଁ ଖାଏନି। ମତେ ସେସବୁ ପସନ୍ଦ ହିଁ ନୁହଁ। ଲୋକ କହିବା ଟେଇଁ କଁ ଅଛି, ମୋର ସତ୍ ତ କଥା ଭାତ, ଡାଲି, ଆଳୁସନ୍ତୁଳା ହେଲା, ମୋର ଫେମସ୍ ଖାଇବା।
ଭଲ।
ତା ଆମିଷ ବି ଏତେ ଖାଏନି, ଟିକେ ଚୁନା ମାଛ ଖାଏ। ନହେଲେ ନାହିଁ କିନ୍ତୁ, ମୁଁ ଆଡୁ ସାଡୁ ମାନେ ବାହାର ଜିନିଷ ମତେ ପସନ୍ଦ ହିଁ ନୁହଁ। ବାହାରକୁ ଗଲେ ଉପାସ ରହି ରହି ରହି ରହି ଘରକୁ ଆଇଲା ବଳକୁ ଆଉ ମୋ ଅବସ୍ଥା ନଥିବ।
ହଉ।
ମୁଁ ଖାଇମି ହଉ, ତମେ କଣ କରୁଛ କର ଆଉ? ହଁ ରଖୁଛି, ପରେ କରିବି ଆଉ।